ହୁଁ ହୁଁ।
ହଁ ଆପଣଙ୍କୁ ମୋ କଥା ଶୁଭୁଛି।
ହଁ ଶୁଭୁଛି।
ଆଜ୍ଞା ଆପଣ ଏବେ କଣ କରିଥିଲେ?
ବସିଥିଲି ଆଉ।
ଆଜ୍ଞା।
ଆପଣ?
ହୁଁ ଏଇ ମୁଁ ବି ଏମିତି ବସିଥିଲି। ଆଉ ମାନେ ଖାଇବା ପିଇବା ସରିଲାଣି।
ହଁ ହଁ ସକାଳୁ ଖାଇଦେଇଥିଲି ଆଉ।
ହୁଁ ମାନେ ଏବେ ପଢୁଛନ୍ତି ନା ଜବ୍ କରୁଛନ୍ତି?
ନାଁ ମୁଁ ପଢୁଛି।
ମାନେ ହଷ୍ଟେଲ୍ ରେ ଏବେ ରହୁଛନ୍ତି ନା ଘରେ?
ନା ହଷ୍ଟେଲ୍ ରେ ଏବେ ଟିକେ ଛୁଟି ଅଛି ତ ବୁଲିନି। ଫ୍ରୀ ଅଛି କୁହ ଆପଣ?
ହଁ ମୁଁ ବି ପଢୁଛି ମୁଁ ବି ସେଇ ହ ହଷ୍ଟେଲ୍ ରେ ହିଁ ରୁହ ଏବେ ଟିକେ ମାନେ ଯାଇଥିଲି ଏକ୍ଜାମ୍ ଦେଇକି ହିଁ ଆସିଛି ଆଉ ମାଆ ଙ୍କ ଦେହ ଭଲ ନାହିଁ ବୋଲି।
ହୁଁ ହୁଁ।
ଆଜ୍ଞା। ଆପଣ ଏବେ କଣ ପଢୁଛନ୍ତି ଆଜ୍ଞା?
ବିଟେକ୍ କରୁଛ।
ଆଜ୍ଞା।
ଆପଣ?
ମୁଁ ଏବେ ପ୍ଲସ୍ ଥ୍ରୀ କରୁଛି।
ହୁଁ ହୁଁ।
ହୁଁ ହୁଁ।
ଆଉ କୁଆଡ଼େ ଯାଇ ଯାଇନାହାନ୍ତି ବୁଲା ବୁଲି କରିବା ପାଇଁ।
ନାଇଁ ବୁଲାବୁଲି ସେମିତି କରିବାକୁ ଯାଇନି ସେ ଏ ବଡ଼ ବାପା ମାନେ ଚାଲି ଯାଇଛନ୍ତି ତ
ତ ବର୍ଷେ ଯାଏ କୁଆଡ଼େ ଏମିତି ବୁଲାବୁଲି କରିବାକୁ ମନା କରାହେଇଛି ସେଇ ହୁଁ ହୁଁ ଆଉ ଆପଣ?
ନାହିଁ ଯାଇଥିଲି ପୁରୀ ଆଉ ସେତିକି ଆଉ।
ଓହୋ ଆପଣ କଣ ମାନେ ଭୁବନେଶ୍ଵରରେ ବିଟେକ୍ କରୁଛନ୍ତି?
ନାଁ ନାଁ କଳାହାଣ୍ଡି ରେ।
ସେଠି ସେଠି କଣ ଏମିତି ବୁଲିବା ଜାଗା ଅଛି ଭଲ?
ସେଠି ମାଣିକେଶ୍ଵରୀ ମନ୍ଦିର ଅଛି ଆଉ ପାହାଡ଼ ଝରଣା ଫରଣା ଭଲ ଅଛି। ଭଲ ବୁଲିବା ଜାଗା ଏ ବର୍ଷା ଦିନ ଗଲେ ତ ବହୁତ୍ ବଢ଼ିଆ ବର୍ଷା ଦିନ, ଶୀତ ଦିନ
ହୁଁ ମାନେ ସେଠି ଆପଣ ବୁଲିବାକୁ ଯାଇଛନ୍ତି?
ହୁଁ ବୁଲିବାକୁ
ହୁଁ ଭଲ। ଆପଣ ମାନେ ଯଉ ହଷ୍ଟେଲରେ କଣ ମାନେ ନିଜେ ରୋଷେଇ କରି ଖାଉଛନ୍ତି ନା ଏମିତି କ୍ୟାଣ୍ଟିନ
ନା ନାଇଁ କ୍ୟାଣ୍ଟିନ୍ ହଉଛି।
ହୁଁ ହୁଁ।
ଆପଣ ଯୋଉ ରହୁଛନ୍ତି ହଁ ଆସେ ନର୍ମାଲି କିଛି ଆଉ। ସେତେ ଭଲ ଆସେନି ଆଉ।
ହୁଁ ହୁଁ।
ଜଉ ଆପଣଙ୍କୁ କଁ ଭଲ ଲାଗେନି? ଫ୍ରି ଟାଇମରେ କରିବା ପାଇଁ?
ଫି ଟାଇମରେ ସେମତି ତ ଦେଖିବାକୁ ଗଲେ ଏତେ ଫ୍ରି ଟାଇମ ମିଳେନି। କିନ୍ତୁ ଉ ଏମତି ପଢା ପଢି କରେ ଏମତି ଡ୍ରଇଂ କିଛି ବନାଏ ଏତେ ଭଲ ବି ନାଇଁ ସେମତି ହିଁ ନର୍ମାଲ ଆଉ। ମାନେ ମୁଁ ବେଶୀ ପ୍ରିଫର କରେ ଶୋଇ ପଡିିବାକୁ ଉ ହୁଁ ମାନେ ମତେ ତ ଫ୍ରି ଟାଇମ ସେମିତି ମିଳେନି ଯଉଁ ବି ଫ୍ରି ଟାଇମ ମିଳେ ସେ ଟାଇମ ରେ ମାନେ ପୁରା ଟାୟାର୍ଡ ହେଇଯାଇଥାଏ ତ ଶୋଇପଡେ ଏମତି କାରଣ ମାନେ ଏକେରେ ତ ମତେ ରୋସ ରୋଷେଇ ଫୋଷେଇ ଏତେ ଆସେନି ତାପରେ ମୁଁ ଯେତେବେଳେ ହସ ହଷ୍ଟେଲରେ ରହିଲି ସେଠି କ୍ୟାଣ୍ଟିନରେ ଖାଇଲି ଯେ ସେ ଖାଇବା ମାନେ ବହୁତ ହି ଘଟିଆ ତାପରେ ତାପରେ ମୁଁ ସାଢେ ଚାରିଟା ବେଳେ ଆମର କଲେଜ ଛୁଟି ହବ। ସେ ଖାଇବାର ମାନେ ଅବସ୍ଥା ହିଁ ନଥାଏ କିଛି ତ ସେଇ ସେଥିପାଇଁ ସେ ଦିଦିଙ୍କ ସହ ରୋଷେଇ କରି କରି ତାପରେ ସିଏ ଏଥର ସରିଗଲେ ଆଜ୍ଞା।
ମୁଁ କହିଲି ମେସରେ ରହୁଛନ୍ତିକି ନାଁ ହଷ୍ଟେଲ?
ମାନେ ଏଟା ହଷ୍ଟେଲଟା କିନ୍ତୁ ସେଠି ମାନେ ରୋଷେଇ କରିବାର ବି ଆଲାଉ ଅଛି।
ଓ ହୋ।
ହୁଁ। ଏବେ ସେଲାଗି ଟିକେ ଟିକେ ରୋଷେଇ କରିବା ଶିଖିଛି ଯୋଉଟା କି କି ମ ମତେ ମାନେ ଏବେ ହେଲ୍ପ କରୁଛି ମାଙ୍କ ଦେହ ଭଲ ନାହିଁ ଘରେ ରୋଷେଇ କରୁଛି।
ଆଉ ପଢାପଢି ସଇଲେ କଣ କରିବେ ଆପଣ?
ପଢା ପଢି ମାନେ କି ପ୍ଲସ ଥ୍ରୀ ପରେ ମୁଁ ଭାବିଥିଲି କମ୍ପ୍ଲିଟି ମାନେ ପାଇଁ ପ୍ରିପାର ହବାକୁ ବାକି ମାନେ ଆମର ଜେ ମ୍ୟାମ ସାର୍ କହିବା କଥାକି ଅ ଆ ମାନେ କି କଣ ପିଜି କରିବା ପାଇଁ କି ସେ କହିବା କ କାରଣ ଏବେ ତ କମ୍ପ୍ଲିଟ ଲାଇନରେ ବହୁତହି କମ୍ପିଟେସନ ଚାଲିଛି ତ ସେଇ ସେଥିପାଇଁ ଗୋଟେ ବ୍ୟାକଅପ୍ ପ୍ଲାନ୍ଟା ରଖିବା ଭଲ।
ହଁ।
ହୁଁହୁଁ।
ତୋ କମ୍ପିଟେଟିଭ ସବୁ ପ୍ରିପାରେସନ ହେଇକିନି ଅଛି। କୋଉ ଇଏରେ କଉ ଲାଇନରେ ହ ଭଲ।
ଉହୁଁ। ଆଉ ଆପଣ?
ହୁଁ ମୁଁ ବି ସେଇ ସଲ୍ୟୁସିଭ ବିଟେକ କର୍ପୋରେଟ ଲାଇଫ ନହେଲେ କିଛି ଏକ୍ସାମ ପାଇଁ ପ୍ରିପାର ହେଇକି ଗମେଣ୍ଟ ଜବ୍ ଆଉ।
ଯଦି ଗର୍ମେଣ୍ଟ ଜବ୍ ମାନେ କଣ? ଏଇ କମ୍ପିଟେଟିବ୍ ଲାଇନ୍ ନା ୟା
ଏସ୍ ସେ ସି, ବି ସେ ସି, ଏଇ ଲାଇନ୍ ରେ ଇଚ୍ଛା ଅଛି।
କଣ ଲାଇନ୍ ରେ ଇଛା ଅଛି? କୋଉ ଲାଇନ୍ ରେ?
ଏସ୍ ସେ ସି ଏକ୍ଜାମ ଦେଇକି। ହୁଁ। ସେ ଲାଇନ୍ ରେ ଯାଇଙ୍କି ଚାକିରି କରିବା ପାଇଁ ଇଚ୍ଛା ଅଛି ଆଉ।
ମାନେ ଯେ ଏସ୍ ସେ ସି ହେରିକା ତ?
ହଁ ହଁ।
ତାହେଲେ ବିଟେକ୍ କାହିଁକି କରୁଥିଲେ?
ବିଟେକ୍ କରୁଥିଲେ କି ଇଚ୍ଛା ହେଇଥିଲା ସେଥିରେ କରିବା ପାଇଁ ତ ଏଇ କମ୍ପୁଟର ଆଗରେ ବସିଲା ବେଳକୁ ମାନେ ଅଧିକା ଏବେ ଇଣ୍ଟ୍ରେଷ୍ଟ ଆସୁନି। ନାଇଁ ଇଣ୍ଟ୍ରେଷ୍ଟ ଆସୁଛି। ଅଧିକା ଆଖି ପାଖି କଣ ହଉଛି ଗୋଟେ ଜାଗାରେ ସ୍ଥିର ହେଇ ବସି ରହି ସେଥିପାଇଁ ଆଉ। ହଁ
ହୁଁ। ନାଇ ମୁଁ ବି, ଆଜ୍ ମୁଁ ବି ଯେହେତୁ ପ୍ଲସ୍ ଟୁ ସାଇନ୍ସ ପଢ଼ୁଥିଲି
ସେଥିପାଇଁ
ହଁ ବିଜେପି ରେ ତ ମତେ ବି ଘରେ ବି ମାନେ କୁହାଯାଇଥିଲା କି ନିଟ୍ ଦେ, ଯେଇ ଦେ ତ ମୁଁ କହିଲି ମୋର ସେ ଲାଇନ୍ ରେ ଯିବାର ନାହିଁ, ସେ ଏକ୍ଜାମ ଦବାର ବି ନାହିଁ। ହଁ ମାନେ ମୋର
ମୁଁ କହିଲି ସେତେବେଳେ ଇଚ୍ଛା ହଉଥିଲା ନା, ତାପରେ ଏଇ ଖିନା ରିଆଲିଟି ଦେଖିଲା ବେଳକୁ ଆଉ ଇଚ୍ଛା ହଉନି।
ନାଇଁ ମୋର ସେତେବେଳେ ଯେତେବେଳେ ମୁଁ ପଢିଲି ମାନେ ଇଏ ମତେ ନିଟ୍ ପାଇଁ ଇଚ୍ଛା ଥିଲା। ମାନେ ଯେଇ ପାଇଁ ଏତେ ଇଣ୍ଟ୍ରେଷ୍ଟ ନଥିଲା, ବାକି ନିଟ୍ ପାଇଁ ବୋହୁତ୍ ଇଚ୍ଛା ଥିଲା। ତାପରେ ମୁଁ ଦେଖିଲି କି ନାଇଁ ମୁଁ ତ ଗୋଟେ ଲକ୍ଷ୍ୟ ନେଇକି ଆସିଛି, ଆଉ ହଁ ଲକ୍ଷ୍ୟ ରୁ ଭଟ୍ କିବା ଠିକ୍ ନୁହଁ।
ହଁ।
ହୁଁ ଘରେ ମତେ ଏବେ ବି ସେମତି ମାନେ କୁହନ୍ତି କି ମାନେ ସାର୍ ମାନେ ବି ମତେ ପୁରା ବୋହୁତ୍ କଥା ଶୁଣେଇଲେ। ମୁଁ ତାପରେ ପ୍ଲସ୍ ଥିୀ ଆସି ଆର୍ଟସ୍ ରେ କରୁଛି ନା
ହଁ ହଁ ହଁ। ତ ସାଇନ୍ସ ପିଲା ଆର୍ଟସ୍ କୁ ଯାଇଁ କରୁଛୁ?
ହଁ ତ ମାନେ ବୋହୁତ୍ କଥା ଶୁଣିବାକୁ ସାର୍ ମାନେ ବି ଚିଡି ଗଲେ କି ନାଇଁ ତୋ ଉପରେ ଆମର ଭରସା ଅଛି। ତୁ ପାଇ ପାରିଥାନ୍ତୁ, ଇଏ, ସିଏ, ସିଏ ମୁଁ କହି ସାର୍ ଆପଣଙ୍କ ମାନଙ୍କ ସିନା ଭରସା ଅଛି, କିନ୍ତୁ ମୁଁ ଖୁସି ହେଇପାରିବିନି। ମୁଁ ଯଦି ପାଇବି ସେ ଜିନ୍ସ। ତାପରେ ଏମିତି ମୋ
ହଉ।
ହଁ ମାନେ ସେଇଟା ହେଉଛି ଜିନ୍ସ। ଏ ମୋ ସାଙ୍ଗମାନେ ଯୋଉମାନେ ଏ ନିଟ୍ ପାଇଁ ଡ୍ରପ୍ ନେଇଥିଲେ କିଏ ତାର ବିଟେକ୍ କରୁଛି। କିଏ ତାର ବିସିଏ କରୁଛି। ଯେମିତି, ମାନେ ଗୋଟେ ଜିନ୍ସ କଣ, ଯଦି ଜଣଙ୍କର ଇ ମାନେ ସେମାନଙ୍କର ଇଚ୍ଛା ନାହିଁ। କାରଣ ସେମାନଙ୍କର ଯଦି ଇଚ୍ଛା ଥାଆନ୍ତା ଏଯାଏଁ ବି ସେମାନେ ସେ ନିଟ୍ ପଛରେ ହିଁ ଧାଇଁଥାନ୍ତେ।
ହଁ।
ତ ମୋର ଗୋଟେ ବର୍ଷ କଣ କମ୍ ହେଲାଣି। ମୁଁ, କାଇଁ ନ କଷ୍ଟ କରିବି ସେ ଗୋଟେ ବର୍ଷ? ଏଇ ନା ତ ଏବେ ବି ମୋ ଘରେ ସେମିତି କି ବି ଟେ କରିଦେଇଥାନ୍ତୁ, କି କିଛି ବି। ମୁଁ କହିଲି ଆରେ ଏ ମାନେ ଏବେ ସିନା କହୁଛେ ବିଟେକ୍, ସେଇ ବିଟେକ୍ ପିଲା ହିଁ ଏପଟ ଲାଇନ୍ କୁ ସବୁ ଆସୁଛନ୍ତି।
ହ
ବ୍ରା ମାନେ ହଁ ମାନେ ପ୍ରାୟ ଦେଖୁନାହାନ୍ତି ଆପଣ? ହଁ। ତ ମୁଁ କହିବା କଥା ମୋ କହିବା କଥାକି ମୁଁ ସେ ଲାଇନରେ କାହିଁ ଯିବି ଯଦି ମତେ ଏପଟକୁ ଯିବାର ଅଛି। ମୁଁ ଆଉ ସେଥିରେ ପଶିବି ହି କାହିଁକି କାରଣ ସିଏ ପାଠ ଅଲଗା ୟା ପାଠ ବି ପୁରା ଅଲଗା ନା।
ହଁ ହଁ ପୁରା ଅଲଗା।
ସେଇଟା ହଁ ସେଇଟା ହଉଛି କଥା। ତାପରେ ଯିଏ ବି ଶୁଣୁଛି ମୁଁ ଫୁଣି ହିଷ୍ଟ୍ରି ଅନର୍ସ ନେଇଛି ଯିଏ ଶୁଣୁଛି ସେ ସେ ପୁରା ଆଶ୍ଚର୍ଯ୍ୟ କି ଆରେ ସାଇନ୍ସ ପଢୁଥିଲୁ ତା ଦେହରେ ଆସିକି ହିଷ୍ଟି ଅନର୍ସ କହିଲି କି ଛୋଟବେଳେ ମ ଡର ପୁରେଇ ଦେଇଛନ୍ତି କି ହିସ୍ ହଉଛି ଗୋଟେ ଘୁଷା ପାଠ କିନ୍ତୁ ଏବେ ମୁଁ ଯେତେବେଳେ ପଢୁଛି ମାନେ। ଯେତେବେଳେ ଟିଚର ପଢଉଛନ୍ତି ମାନେ ଆମର ଯଉ ଲେକ୍ଚର ପଢଉଛନ୍ତି ଟିକେ ବୋରିଂ ବୋରିଂ ଲାଗୁଛି ମାନେ ଯିଏ ଭଲ ପଢୁନ ଭଲ ଲାଗୁଛି ଯିଏ ଟିକେ ସେ ଡି ରିଡିଙ୍ଗ କଲା ଭଳିଆ ପଢି ଦଉଛନ୍ତି ଟିକେ ବୋରିଂ ଲାଗୁଛି କିନ୍ତୁ ନିଜେ ଯେତେବେଳେ ମୁଁ ଆସି ପଢୁଛି। ତାପରେ ୟୁଟ୍ୟୁବ ରେ ବି ବହୁତ ସାରା ଭିଡିଓ ଗୁଡା ଆସିଯାଉଛି। ତାକୁ ଦେଖିଲା ବେଳକୁ ଲାଗୁଛି କି ଭାଇ ହିଷ୍ଟି ହଉଛି ସବୁଠୁ ଇଂଟରେଷ୍ଟିଙ୍ଗ ସବଜେକ୍ଟ। କାରଣ ଆମ ପାଷ୍ଟ ବିଷୟରେ ଆମେ ଜାଣିବା ତ ସେଇଟା ଅବ୍ୟସ କଥା କି ଆମକୁ ଇଂଟରେଷ୍ଟିଙ୍ଗ ଲାଗିବ।
ଲାଗିବ।
ହୁଁ। ହଉ ମୁଁ ତ ବହୁତ କଥା ସେତେବେଳୁ ଗପୁଛି ଆପଣ କଣ କୁହନ୍ତୁ।
ଆଉ ବୁଲାବୁଲି କରିବାକୁ କଉଠି ଭଲ ଲାଗେ ନା ଲାଗେନି?
ବୁଲାବୁଲି ଏତେ ପସନ୍ଦ ନୁହଁ।
ହୁଁ ହୁଁ। ଆଉ ଖାଇବାର
ଏମିତି ବି ଖାଇବାରେ ସେମିତି ଦେଖିବାକୁ ଗଲେ। ଏଇ ଚିକେନ ଭଲ ଲାଗେ।
ସ ଆଉ କଣ ରୋଷେଇ ଆସେ କରିବାକୁ?
ରୋଷେଇ। ରୋଷେଇ ସେମିତି ଦେଖିବାକୁ ଗଲେ ଏବେ ଟୋଟାଲ ଉପରେ ସବୁର ନଲେଜ ଅଛି। ବାକି ଭଲ କୋଉଟା ସେମିତି କହିପାରିବିନି।
ହୁଁ ହୁଁ।
ଚଳେଇ ଦେଲା ଭଳିଆ।
ହଁ ହଁ।
ହଁ ମାନେ ଘରେ ମୁଁ ଯଉଦିନ ଆସି ଫାଷ୍ଟ ରୋଷେଇ କଲି। ମୋ ମା ପରେ ଆଶ୍ଚର୍ଯ୍ୟ କି ଆରେ ତୋତେ ତାହେଲେ ବନେଇ ଆସୁଥିଲା ରୋଷେଇ।
ହ
ମୁଁ କହିଲି।
ହଷ୍ଟେଲେରେ ରହିଲେ ଶିଖି ଏନ୍ତି ଆଉ।
ହଁ। ହଉ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ଆଶା କରୁଛି ପରେ କେତେବେଳେ କଥା ହବା ଆଉ।
ହଉ ଆଉ।
ହଉ ଠିକ ଅଛି।